ଓ
ହଁ
ହଁ।
ହୁଁ।
ହ୍ୟାଲୋ।
ହୁଁ ଜଲଦି
ହ୍ୟାଲୋ।
ମୁଁ ସେ କାମ କରିନି। ହ୍ୟାଲୋ।
ହଁ
କଣ କରୁଛ।
ଏଇ ଶୋଇକି ଉଠିକି ଏଠି ବସିଛି ଆଉ।
ଏଇ ଗରମରେ କେମିତି ଶଉଛ।
ସେମିତି ଖାଲି ଆଉ ଫ୍ୟନ୍ ଟା ଖାଲି ଟିକେ ଆଉ କଣ କରିବୁ ଖରା ହେଲେ କୁଆଡେ ଯାଇ ବସିବୁ ସବୁଠି ତ ଖରା ଆଉ। ସେ ଘରେ ଗରମ ହଉ ପଛେ ସେଇଠି ପଶିବୁ ଆଉ।
ଯୋଉ ଗରମ ହଉଛି ଆମ ବେକ ଫେକ ସବୁ ଘା ହେଇସାରିଲଣି ଆଉ ବାକି ନାହିଁ।
ହୁଁ।
ହ
ଯୋଉ ଘର ଖ ରଜ କୁଆଡେ ଯିବାର ବୁଲି ବୁଲି ଯିବାର ଅଛି ନା ଆମେ ଯିମୁ ବୋଲି ଭାବୁଛୁ। ନୁ ଟିକେ ବିରଜା ତମେ ଯାଇଥିଲ ନା ଯାଇନ?
ବିରଜା ହଁ ଯାଇଥାନ୍ତୁ ରଜରେ ତ ବହୁତ ଜାମ ହବ। ଏଟା ଥଣ୍ଡା ଲାଗିବ ଥଣ୍ଡା ଲାଗିବ ଟିକେ କାହିଁ ବେଶୀ ଇଏ ହଉଛି ଏଟା। ଆପୁରୀରୁ ଅନାନ୍ତୁ
ହୁଁ ହୁଁ।
ବଢିଆ ହେଇଚି ଆମେ ଆରଥର ରଜକୁ ଯାଇଥିଲୁ ହ୍ୟାଲୋ।
ହଁ।
ଆରେ ରଜ ଫଜରେ ଏଇନା କେ ପୁରା ଜାମ୍ ରହିବ।
ଓହୋ ଆଉ ସେଇଠି ସବୁ ପା ସେଇ ପାଖରେ ଆଉ କିଛି ମନ୍ଦିର ଅଛି ନା ନାହିଁ?
ସେ ପାଖରେ ହଁ। କଣ ମନ୍ଦିର ଅଛି ଜାଣି କେଜାଣି ଅଛି।
ତମେ ଯା ଯାଇଥିଲ କଣ କଣ ଦେଖିଲ? ଠାକୁର ଦେଖିଲ ଆଉ
ଏଟା ମହାବିନାୟକ ଅଛି।
ଅ ହଁ।
ଖାଲି ମାଙ୍କଡ଼। ଉପରକୁ ଉପରକୁ ଚଢ଼ିକି ଯିବ ଖାଲି ମାଙ୍କଡ଼ ଅଛନ୍ତି ମହାବିନାୟକରେ।
ଆଗୋ ତମେ ଯେଉ ତୁମେ କାରେ ପୁରୀ ଯାଇଥିଲ ଏଇ ଭିତରେ?
ପୁରୀ ଆମେ ଆଇନଥିଲୁ ଆମେ କଲିକତା ଆଇଥିଲୁ।
ନାଇଁ ଥରେ ମଝିରେ ଥରେ ପୁରୀ ଯାଇଥିଲା ନା କହୁଥିଲ।
ଆଉ ଯାଇଥିଲୁ ଫେବୃଆରି ମାସ।
ହଁ ସେଠି ଯାଇଥିଲ ଯା ପୁରୀ ଯାଇଥିଲ। କୁଆଡେ କୁଆଡେ ସବୁ ବୁଲିଲ ନା ଖାଲି ଠାକୁର ଦର୍ଶନ କନିକ ପଲିଆସିଲ?
ନା ଯାଇଥିନୁ ଚନ୍ଦ୍ରଭାଗା। ବାଟ ମଙ୍ଗଳା। ଆଉ ଆଉ କୁଆଡ଼େ ଗୋଟେ ଯାଇଥିଲି କଣ ମନେ ନାହିଁ ସେ ଗାଁ ନା।
ଉଁ
ଏଡେ ଯୋଉ ବହୁତ ଲୋକ ଗଲେ ଯୋଉ ଅବସ୍ଥା ହୁଅ ମୁଁ ସେୟା।
ହୁଁ ବହୁତ ଲୋକ ନେଇକି କିନ୍ତୁ ଯିବାଟା କଥା ନୁହଁ ଓ
ଛୁଆଙ୍କୁ ନେଇକି ଯାଇକି ଆସିବେ ପୁରା ହୋସ ଉଡ଼ିଯିବ।
ହଁଉ ଆଉ ଆଜି କଣ ରୋଷେଇ କରିଥିଲ?
ଆଜି ଆମର ଅମା ଅଣ୍ଡା ଅଣ୍ଡା ଆମ୍ଲେଟ୍ ହେଇଥିଲା। ଆଉ ଅଣ୍ଡା ଆମ୍ଲେଟ ବାଇଗଣ ସୁ ଉଁ ଶୁଖୁଆ ଆଉ କାକୁଡ଼ି ପିଆଜ ଦଳା ଟମାଟ ସେ ଚଟଣି ହି ଟମାଟ ଚଟଣି ଆମ୍ବ।
ଅହୋ। ଆଜି ଗରମ ହଉଛିି ନା ଜୋର୍ଶ୍ ସରେ ଆମର ଆଜି ଟିକେ ବେଶୀ ଖରା ଦେଇନି ଆମର ଆଜି ଟିକେ ଅଳ୍ପ ଖରା ଦେଇଥିଲା। କଣ ଟିକେ ବି କାଉଁଳିଆ ପାଗ ଆଜି କରିଥିଲା ସଖାଳୁ ସଖାଳୁ ଟିକେ। ଆଉ ଆଜି ବେଶୀ ଗରମ ଲାଗିନି।
ଉଁ ଆମକୁ ଆମ ପାଣି ଆଣି ହଉନିତ ଆମର ତ ପୁରା ରୁମ ମୋ ବେକ ତ ପୁରା ଘା ଘୁ ଘୁଁ ଘୁଁ ର ହେଇଯାଇଛି।
ନା ଆମର ଆଡେ ଆଜି ବେଶୀ ମାନେ ଦେଇନେଇ
କଣ ରୋଷେଇ ହେଇଥିଲା ତମର ଆଜି?
ଆମର ଆଜି ଚିକେନ୍ ହେଇଥିଲା ଖାଲି ଚିକେନ୍ ହେଇଥିଲା ଆଉ କିଛି କରିନଥିନୁ।
ଉଁ ହୁଁ ଚିକେନରେ ପା କାଳେ ଖାଉନାହାନ୍ତି ବୋଲି ଲୋକ କହୁଛନ୍ତି।
ଆମର ତ ଖାଉଚୁ ଆଉ କିଏ ଖାଉନାହାନ୍ତି ବୋଲି
ମୁଁ ଏଇ ବାଡିଆଡେ ବସିଚି ବାଡିଆଡେ ଯୋଉ ଛାଇ ଅଛି ନା ଏଠି ଖାଲି ଆମର ଗଛ ନଡିଆ ଗଛ, ଆମ୍ବ ଗଛ, ପଣସ ଗଛ, ବାଉଁଶ ଗ ଗଛ ସବୁ ଭର୍ତ୍ତି ବଢିଆ ପବନ ଦଉଚି ଏଠି।
ଉଁ ହୁଁ। ଆରେ କଣ ହଉଚି।
ଭଲ ପବନ ଦଉଚି ଏଇଠି ବସିଛୁ ଆମେ ଆଉ।
ଆଉ ଆଜି କଣ? କିି ଗରମ ହଉଛି।
ଆଉ
ଆଉ ତମର ସିଆଡେ କଣ ରଜକୁ କୁଆଡେ ଯିମୁ ଆମ ଆମ ମୋ ଭଉଣୀ ଘରକୁ ଯିବାର ଅଛି ବୋଲି ଭାବୁଛୁ।
ହୁଁ। ହଁ ଯାଅ ବୁଲିକି ଆସ ଆଉ।
ଗରମ ହଉଛି କଣ କରିବି ସେଇଆ ଭାବୁଛି ବେକ ତ ପୁରା ଘା ଘୁଡ ହେଇଯାଇଚି। ପୁଣି ଯାଇଁକି ଆସିବି।
ତମର ସେଇଠି ଟିକେ ବେଶୀ ଗରମ ହୋଉଥିବ ଭଉଣୀ ଘର ଟିକେ ବେଶୀ କମ୍ କମ୍ ଗରମ ହୋଉଚି ନା କଣ?
ତାଙ୍କର ଗଛପତ୍ର ଦୁନିଆ ଅଛି ବୁଲି ବୁଲାକି ଆସିମୁ। ପବନ ଖାଇ
ତମେ ଆମ ଆଡେ ଆସୁନ କୋଉଦିନ ଆମର ଏଇ ପାଖରେ ଗୋଟେ ପାର୍କ ଅଛି ଯାଇକି ଦିନେ ବୁ ବୁଲିକି ଆସିବା।
କି ପାର୍କେ?
ସେ ପାର୍କେ ନାଁ ଟା ମୁଁ ଭଲସେ ଜାଣିନି କିନ୍ତୁ ମୁଁ ଥରେ ଯାଇଥିଲି ଥରେ ଯାଇଥିଲି। ବହୁତ ବଢିଆ ଲାଗିଲା।
କଣ ଅଛି ତା ଭିତରେ ସବୁ କଣ କଣ ଅଛି?
ଖାଲି ପଶୁ ପକ୍ଷୀ ମାନେ ଅଛନ୍ତି। ମାନେ ତିଆରି ହେଇଚନ୍ତି, ଏଇଠୁ ଅଳ୍ପ ବାଟ ଆମର।
ସିମେଣ୍ଟ ରେ?
ହଁ ସିମେଣ୍ଟରେ ତିଆରି ହେଇଚି କିନ୍ତୁ ଦେଖିନେ ଯିଏ କହିବ ଏରା ଜିଅଁତା ଥୁଆ ହେଇଚି। ଆଉ ମାନେ ଭଲ ଭଲ ଜେଗା ଆ ମାନେ ଫଟୋ ଫଟୋ ଉଠେଇବା ପାଇଁ ସେଇଟା ସେ ମାନେ ଭଲ ହେଇଚି ସେ ଜେଗା ଟା। ଆଉ ତା ପାଖରେ ଜଙ୍ଗଲ ଅଛି, ବଢିଆ ପାର୍କ ଟେ କିିନ୍ତୁ।
କଣ ଟିକେଟ୍ ଫିକେଟ୍ କଟା ହୁଏ ନା?
ନା ନାଇଁ ଖାଲି ଖାଲି।
ଲୋକ ହୋଉଚନ୍ତି ନା
ହଁ ଲୋକ ତ ସବୁବେଳେ ବେଶୀ ହୁଅନ୍ତି ଏଇ ରଜ କୁ ବେଶୀ ହୁଅନ୍ତି।
ଉଁ ହୁଁ।
ରଜକୁ ସେଇଠି ବେଶୀ ହୁଅନ୍ତି। ଆମେ ଥରେ ସେ ଏଇ ବର୍ଷ ରଜକୁ ହିଁ ଯାଇଥିନୁ। ଆର ବର୍ଷ ଆର ବର୍ଷ ଯାଇଥିଲୁ କି ତେର ନା ଆର ବର୍ଷ ଜାଇନୁ ତେରଶ୍ତ ବର୍ଷ ଯାଇଥିଲୁ। ବର୍ଷ ତଳେ ଯାଇଥିଲୁ ବ ଦେଖିକି ଆସିଲୁ ବଢିଆ ଲାଗୁଥିଲା ମାନେ ସେ ଜେଗା ଟା। ବଢିଆ ହେଇଚି।
ଉଁ ହୁଁ।
ଏଠି ସନ୍ଧ୍ୟା ହେଇଗଲେ ବନ୍ଦ କରିଦେବେ ମାନେ ରାତି ପର୍ଯ୍ୟନ୍ତ ଖୋଲିବେନି। ଆମେ ଏଠି ଯା ଆମେ ଗଲୁ ଚାରିଟା ବୋଧେ ଚାରିଟା ପାଞ୍ଚଟା ବେଳେ ଗଲୁ ନା ହଁ ଚାର ସାତଟାରେ ଗଲୁ ଆସିଲୁ ଛଅଟା ଛଅଟା ସାତ ସାତ ଟା ବେଳକୁ ସେଠି ବନ୍ଦ ହେଇଯାଉଛି ସାତଟା ପୂର୍ବରୁ ପଳେଇ ଆସିଲୁ ଆଉ। ଆ ସେଠି ମାନେ ବଡ଼ ବଡ ହାତୀ ଅଛି ବାଘ ଅଛି ଠେକୁଆ ଅଛି ସବୁ ମାନେ ସବୁ ର କାର ସେଠି ସବୁ ମାନେ ତିଆରି କରିଛନ୍ତି
ଆମର ଏଇ ପାଖରେ ଗୋଟେ ପାର୍କ ଅଛି ଆମେ ଯାଇଥିନୁ ସେ ଟିକେଟ ହଉଛି ଜଣଙ୍କା କୋଡିଏ ଟଙ୍କା ଲେଖା ଟିକେଟ କରିକି
ନାଇଁ ଏଇଠି ଟିକେଟ ହଉଛି ନାଇଁ ମୁଁ ଜାଣିନି ଯଦି ହଉଥିବୁ ଆମେ ଯାଇଥିଲୁ ନା ସମସ୍ତେ ଇଏ ଯଦି ଟିକେଟ କାଟିଥିବେ ମୁଁ ସେ ବିଷୟରେ ଜାଣିନି ଆଉ ପାର୍କଟେ ହେଇଚି ଟିକେଟ କର ନଥିବେ ନା ତାଙ୍କର ପାଖରେ କିଛି ଇନକମ୍ ଥିବନା ନାଇଁ
ହୁଁ ନା ଆମେ ଖାଲି ଚାଲିନୁ ସାତ ଆ ଆଠ କିଲୋମିଟର ଖାଲି ଚାଲିନୁ ବାବା ସେ ଯୋଉ ପାର୍କ କେତେ ସୁନ୍ଦର ହେଇଛି ଛୁଆ ଦୋଳି ଖେଳିବା ପାଇଁ ହେଇଛି
ଛେଟି ବି ଦୋଳି ଫୋଳି ସବୁ ଅଛି
ଓ ହୁଁ
ଆମେ ଯାଇଥିଲୁ ଯା ଦେଖିଥିଲୁ ତମେ ଏଇ ବର୍ଷ ଆସ ଆମ ଆମ ଘରକୁ ଆସ ଆମେ ଯିବା ସେଇଠିକି ବୁଲିବା ଆଉ
କେତେ କିଲୋମିଟର ହବ
ନାଇଁ ଏଇଠୁ ଦିଇ ତିନି କିଲୋମିଟର ହବ ଆଉ
ଆ ହୋ ଓ ଦେଖି ଆ ଏଥର
ଥିବ ଆମ ଗାଡ଼ିରେ ପଳେଇବା
ଦେଖ ଆ ଏଥିରେ ଯିବାର ଅଛି କଣ ହେଉଛି ଖରା ମ୍ୟନ୍ ଯଦି ନ ହୁଅନ୍ତା ଆମେ ମାଡ଼ିଯାଆନ୍ତୁ ଖରାକୁ ଦେଖି ତାଙ୍କ ଘର ଯୋଉ ବାଟ ବାଟରେ ଭୋକ ହବ ଥରେ ଖାଇକି ଯିବୁ
ଆରେ ଆସିକି ପହଞ୍ଚି ଗଲେ ତ ସରିଲା ମାନେ ଯଦି ସକାଳୁ ପଳେଇ ଆସିବ ଆଉ କିଛି ଟେନସନ ନାହିଁ ଯ ଯିଏ ଆସିବ ସକାଳୁ ଆସିବ ନହଲେ ଖାଳୁ ଯିବ ନ ହେନେ କାମ କରିବ ଗାଧେଇ ପାଧେଇକି ଠାକୁର ପୂଜା କରିଦବ କରିଦେଇକି ଜଳଖିଆ ଖାଇ ଦେଇକି ପଳେଇ ଆସିବ
ଜଳଖିଆ ଖାଇକି ତ ଯାଉ ଯାଉ କା ବାଟରେ ଭୋକ ହବ ଏତେ ବାଟ ସିଏ ଆଉ ଦେଖିବା ଏଥର କଣ ହଉଛି ଏଥର ଭାବୁଛି ଯିବା ପାଇଁ ମୋ ଛୁଆ ବି କହିଲେଣିି ଯିବା କଥା
ହୁଁ ନାଇଁ ତମେ ଆସିବ ଆସିବ ଆମେ ଯିବା ସେଇଠିକି ବୁଲିକି ଆସିବା ସେଇଠି ବାରକେ ଆଉ ଆମର ଏଇଠି ପାଖରେ ମନ୍ଦିର ହେଇଛି ଏବେ ଏବେ ହେଇଛି ଶିବ ମନ୍ଦିର ଶିବ ମନ୍ଦିରରେ ସେଟା ମାନେ ସେଟା ପୁରା ପାଖରେ ମାନେ ଆମର ଏଇଠି ଗୋଟେ ନଈ ଅଛି ଆମ ଗାଁରେ ନଈ ଅଛି ନଈ ସେପଟ ପାର ହେଇଗଲା ମାନେ ସେଇ ଯୋଉ ଶିବ ମନ୍ଦିର ଟା
ସେ ଶିବ ମନ୍ଦିର ଟା ବି ଭଲ ହେଇଛି ଭଲ ସେ କରଛନ୍ତି ବଢିଆ ହେଇଛି ସେ ଶିବ ମନ୍ଦିର
ସେଇଠିକି ବି ଯିବା ବୁଲିକି ଆସିବା ଆଉ
ସେଇଆ କରିବା ଦେଖିବା ଏଥର ଚେଷ୍ଟା କରିମି ଯିବା ପାଇଁ ହଉ ମୋର ଛୁଆ ଗୋଟେ କାଇଁ ଡାକିଲାଣି ମୁଟିକେ ଶୁଣିକି ଆସେ ମୁପଛରେ କଥା ହେମି?
ହଉ ତାହେଲେ।